ହଁ ହ୍ୟାଲୋ।
ହଁ ହଁ।
ହଁ କଲ୍ ଗ୍ରହଣ କରିଥିବାର ଧନ୍ୟବାଦ।
ହିଁ ହିଁ ହିଁ ହନ ହଉ ହଉ। ହଉ ଉପରେ ଯାଇଥିଲେ ।
ନା ନା ମୋର ଜଣେ ଭାଇର ସାଙ୍ଗ ଫୋନ କରିଥିଲେ ତ ପଢିବା ବିଷୟରେ ପଚାରିବା ପାଇଁ। ତ ମୁଁ ସେଥିପାଇଁ ତାଙ୍କ ସହିତ ଟିକେ କଥା ହେଇଗଲି।
ହଁ ହଁ। ସମସ୍ତେ ତ କଲ୍ ସେମାନେ ଏଇ ସମୟରେ ଫୋନ କରିବେ ଆଉ। ରାତି ସମୟ ଟା ସେମି ତ ଟିକେ ଫାଙ୍କା ଥାଆନ୍ତି ନା। ହଁ ମୋର ସବୁ ଭଉଣୀ ମାନେ ବି ଆପରେ ଆପରେ ସମସ୍ତେ କଲ୍ କରିବେ।
ହଁ ମୋର ବି କାଳେ କଲ କରିବେ ବୋଲି ମୁଁ ଆଗୁଆ ଫୋନ କରି ଜଣେଇ ଦେଇଛି।
ଓ ହ। ନାଇଁ ମୋର ଜଣେ କଲ୍ କରିସାରିଲେଣି ମୁଁ ତାଙ୍କୁ କାଟି ଦେଇେଇଛି ମୁଁ କହିଲି କରିବି ତ ଏକାଥାରେ ଆଉ। କଥା ହେବି ଆଉ
ହଁ।
ସେଥିପାଇଁ କାଟି ଦେଇଛି। ନେଇ ସାନ୍ ଏଇ ସମୟଟା ସେମାନେ ଭାବୁଥିବେ କଣ ମୁଁ କୋଉ ପାଠ ପଢ଼ୁଛି ବୋଲି। ଏଇଟା ମୁଁ ପଢା଼ଏ ନା ଏଇ ଟାଇମ ଟା ଏଇ ସମୟରେ ମୁଁ ପାଠ ପଢା଼ଏ ଯିଏ ଫୋନ କରନ୍ତି ମୁଁ କଣ କରେ କାଟିଦିଏ ତାଙ୍କୁ ପୁଣି ପଛରେ ଫୋନ କରି କହିବି। କି ନାଇଁ ଏମିତି ବ୍ୟସ୍ତ ଥିଲି କି କଣ। ତାପରେ ସମସ୍ତଙ୍କ ଛୁଆ ବି ପାଠ ପଢ଼ୁଛନ୍ତି ସମସ୍ତେ ବୁଝିଯାଆନ୍ତି ସେ ଜିନିଷ ଟା।
ହଁ।
ହୁଁ। ତମେ ଟ୍ୟୁସନ ଫ୍ୟୁସନ କିଛି କରୁନା ନାଇଁ କି?
ନାଇଁ ଏଠି ର କରେନି କିନ୍ତୁ ଘରେ ଥିଲାବେଳେ କରେ ମାନେ ବେଶୀ ମୁଁ କରେନି। ଅ ତିନି ଚାରିଟା ତିନି ଚାରିଟା ବି ଅଧିକ ହେଇଗଲା ଦିଟା ପିଲାଙ୍କୁ କରିଥିଲି ବୋଧେ ତ ମୋର ପଢ଼ିବା ସରୁ ସରୁ ହିଁ ବାହାରକୁ ପଳେଇ ଆସିଲି କାମ ପାଇଁ। ତ ସେଥିପାଇଁ ମୁଁ ବେଶୀ ସମୟ କରିନି ତାପରେ ବି ମୋ ଭଉଣୀ ଥିଲା ନା। ତ ସିଏ ଦି ଜଣ ଯାକ କରୁଥିଲେ ତ ଆମ ଗାଁରେ କଣ କି ସିଲେଇ ଯଦି ବି ତମେ ଦେଖିବ ତ ସିଲେଇ ରେ ବି ପାଞ୍ଚଟା ଘର ଛାଡି ଗୋଟେ ସିଲେଇ ପୁଣି ପାଞ୍ଚଟା ଘର ଛାଡି ଗୋଟେ ସିଲେଇ ତ ଯଦି ପଢ଼େଇବା ତଥାପି ବି ଦେଖିବ ସେମିତି ପାଞ୍ଚ ଛଅଟା ଘର ଛାଡ଼ି କି ପଢ଼େଇବା ପିଲା ଥିବେ। ତ ସେମିତି ଯେତେଟା ପିଲା ସେତେଟା ଶିକ୍ଷକ।
ନାଇଁ ନାଇଁ ଆଗରୁ ମାନେ କଣ କରିବା ଝିଅ ମାନେ ବି ଏତେ ନଥିଲେ ମାନେ ଏତେ ପଢ଼ୁ ନଥିଲେ ନା ତ ଝିଅ ମାନେ ବି ଏତେ ଆଗକୁ ବାହାରୁ ନାହାନ୍ତି ଏବେ ତ ସବୁ ଝିଅ ପ୍ରାୟ ନିଜ ଗୋଡ଼ରେ ଠିଆ ହେଇଗଲେଣି। ଆଉ ସମସ୍ତଙ୍କ ଘରେ କିଛି ନହେଲେ ସିଲେଇ ମେସିନ ତ ସମସ୍ତଙ୍କ ଘରେ ଥିବ।
ହଁ ତ ମେସିନ୍ ତାପରେ ବି ଜଣେ ଯଦି ପଢେ଼ଇଲା ତା ସାନ ଭଉଣୀ ସିଏ ବି ପଢେ଼ଇବା ଆରମ୍ଭ କରିଦେବ ତ ଏମିତି ଆମର ପଢେଇବା ବାଲା ସିଲେଇ ବାଲା ତ ଅଛନ୍ତି ତ ସେଥିପାଇଁ ସେଥିପାଇଁ ମୋ ଭାଗ ଟିକେ କମ ପଡ଼ିଥିଲା ତ ଯାହା ମୁଁ ସେତେବେଳେ ଭାବେ କି ମତେ ଟିକେ କାମ ମିଳି ଯାଉ କୋଉଠି କାରଣ ଅନ୍ୟ ମାନଙ୍କୁ ବେଶୀ ଆଉ ପଢ଼େଇଲେ କଣ ତ ସେମାନଙ୍କର ବାଇଚାନ୍ସ ତାଙ୍କ ଛୁଆ ମାନଙ୍କର ହଉନଥିବ ତ ସେମାନେ ସିଏମ ଯିଏ ପଢ଼ଉଛି ତାକୁ କହିବେ ତମେ ଟିକେ ଏଇଟା ଦେଖେଇ ଦିଅ ସେଇଟା ଦେଖେଇ ଦିଅ ଆଉ ଏଇଟା ଟିକେ ତାର କାଇହିଁ ହଉନି ଏତେ ଦିନ ବି ପଢ଼ିଲାଣି ତ ସେଥିପାଇଁ ମ ମତେ ଟିକେ ଭଲ ଲାଗେନି ମତେ ସେମିତି କେହି ତ କହିନଥିଲେ ଜଣେ କହିଥିଲେ।
ହୁଁ ହୁଁ ହଁ ଆମେ ସିନା ପଢ଼େଇବୁ ଆମେ ତ ଏମିତି ବାଟିକି ଆଉ ପେଇଦବୁନି ନା। ଆମେ ଯେତିକି ପଢ଼େଇିବା କଥା ଆମ କର୍ତ୍ତବ୍ୟ ଆମେ ସେତିକି କରିବୁ। ତମେ ଯଦି ଛୁଆଙ୍କୁ ଯେତେ ଛୁଆ ପାଠ ପଢ଼ିଲେ ଟ୍ୟୁସନ ସ୍କୁଲ ରେ ଯେତେ ପଢ଼ିଲେ ବି ତମେ ବାପା ମା ଯଦି ଘରେ ନ ଦେଖିବ ତାହଲେ ଲାଭ କଣ କହୁନା ଛୁଆକୁ ଯେତେ ପଢ଼େଇଲେ ବି କିଛି ଲାଭ ନାହିଁ। ଛୁଆ ଯେତେ ପଢ଼ିଲେ ବି କିଛି ତାର ମନେ ରହିବନି କିଛି କହିପାରିବନି। ତ ସବୁ ଜିନିଷରେ ବାପା ମାଙ୍କ ହାତରେ ରହିବା କଥା ଆଉ ଏ ଆମେ ଯିଏ ପଢ଼ଉଛନ୍ତି ମାନେ ଅଲଗା ସ୍କୁଲ ରେ ସବୁ ଯୋଉ ସ୍କୁଲରେ ପଢ଼ଉଛନ୍ତି ସରକାରୀ ସ୍କୁଲ ରେ ନ ପଢ଼େଇକି ତମେ ସେଠି ଯଦି ଛୁଆ ବାପାମାଆ ମାନେ ଛୁଆଙ୍କୁ ନ ଦେଖିବେ ତମେ ଯେତେ ଭଲ ସ୍କୁଲ ରେ ପଢ଼ିଲେ କଣ ସେ ଛୁଆ ଭଲ ପଢ଼ିବେ ନା କଣ କରିବେ କିଛି କରିପାରିବେନି।
କାରଣ ଗୋଟେ ପଢି଼ ସାରିଲା ପରେ ଗୋଟେ ପୁଣି ଆଉଥରେ ଅଭ୍ୟାସ କରିବା ପାଇଁ ପଡ଼େ।
ହଁ। ଜଣଙ୍କୁ ବୁଝେଇବାକୁ ପଡ଼ିବ ସେ ଜିନିଷ ଟାକୁ ତମେ ବୁଝିବ ଯେମିତି ପ୍ରଣାଳୀ ଯୋଉ ପଦ୍ଧତିରେ ବୁଝେଇଲେ ଛୁଆଟା ବୁଝିବ ସ୍କୁଲ ରେ କଣ ସବୁ ଛୁଆଙ୍କୁ ସେ ଗୋଟି ଗୋଟି କରିକି ସାର୍ ମାନେ ବୁଝେଇବେ କି ବୁଝେଇବେନି ନା। ତମେ ବାପା ମା ତମେ ଯେମିତି ନିଜେ ବ୍ୟକ୍ତିଗତ ଭାବରେ ସମସ୍ତେ ସବୁ ବୁଝେଇ ପାରିବା ସବୁ ଜିନିଷ ଟା ସେମାନେ ଏତେ ବୁଝେଇ ପାରିବନି ତ ସବୁ ଟ୍ୟୁସନ କର ସ୍କୁଲ କର ଘରେ ବି ତମକୁ ଟାଇମ ଦେବାକୁ ପଡ଼ିବ ସବୁ ଜିନିଷ ଟାକୁ।
ହଁ ତ ମୁଁ ସେତ। ସେତେବେଳେ ହିଁ ଭାବେ ମୁଁ ଭାବେ ନା କିଛି ଗୋଟେ କାମ ଯଦି ମିଳିଯାଆନ୍ତା ମୁଁ ମଁ ନିଜକୁ ଚେଷ୍ଟା କରି ପଛେ ସେ ଜାଗାରେ ଭଲ କାମ କରିବି ତ ବହୁତ ମାନେ ଭା ଏମିତି ତ ମୁଁ ଯୋଉ ଜାଗାରେ ଅଛି ସେମିତି ସେମିତି କିଛି ଉଞ୍ଚା ମାନେ ଉଚ୍ଚସ୍ତରର ସେମିତି କିଛି ନାହିଁ କିନ୍ତୁ ଯୋଉଁ ଜାଗାରେ ବି ଅଛି ସେ ଜାଗାରେ ଭଲ ପଇସା ମାନେ କହିବାକୁ ଗଲେ ଯେତିକି ଯା ଆମେ ପଢିଛୁ ତ ପଢା ଅନୁସାରେ ଭଲ ପଇସା ମିଳୁଛି ତ କିନ୍ତୁ ହଁ
ହଁ।
କିନ୍ତୁ ମୁଁ ସେଥି ମୁଁ ସେତେବେଳେ ଭାବୁଥିଲି କି ନା କିଛି ଗୋଟେ ମିଳିଯାଉ ତ ଯୋଉଟା କି ମତେ ନିଜ ଭିତ ଭିତରେ ହିଁ ଭଲ କରିକି ମୁଁ ଆଗକୁ ଯାଇପାରିବି ଏମିତି ମୁଁ ଜଣଙ୍କୁ ନେଇକି କରୁଥିବି ଯେମିତି ମୁଁ ପଢଉଥିବି ସେ ହେଇ ପାରୁନିବ ନିନ୍ଦା ଅପମାନ ତ ସେଥିପାଇଁ ମୁଁ ମୋର ତ ବହୁତ ଇଚ୍ଛା ଥିଲା ମୋତେ ପଢେଇବାକୁ ହୁ ମୁଁ ପଢେଇଲେ କଣ ହବ ତ କିଛିଟା ପିଲା ଧରିବେ କିଛିଟା ପିଲା ଧରିବେନି। ତାପେକ୍ଷା ମୁଁ ଗୋଟେ ଜାଗା ରହିକି ପଛ ନିଜକୁ ଉନ୍ନତି କରିବି। ତ ସେଥିପାଇଁ ମତେ ପଢା ହେଲାଗନି ଭଲ ଲାଗେ ଏତେ ବି ଭଲ ଲାଗେନି। ତ ଯାହା ହଉ ଭଗବାନ ଏଇ ଗୋଟେ ଜିନିଷ ହଁ ମୋ ସହିତ ଭଲ କରିଛନ୍ତି।
ନାଇଁ ଏଇ ଯୋଉଁ ଶିକ୍ଷକ ବାଟରେ ଯିବା ପାଇଁ ମୋର ଭାରି ଇଛା ଥିଲା ମାନେ ଛୁଆଟେ ବେଳୁ କିନ୍ତୁ ମୁଁ ଟିକେ ପା ଠାରେ ଭଲ ଥିଲି ନା ଆମ ସବୁ ଭାଇ ଭଉଣି ଭିତରୁ ଗୋଟେ ସବୁ ଭଲ ଥିଲି କିନ୍ତୁ ଯେହେତୁ ଆମେ ମାନେ ପଛକୁ ପଛ ସମସ୍ତେ ଅଛନ୍ତି ଆଉ ଏତେଟା ହେଲାନି ସୁବିଧା ଜଣେ ଲୋକ ରୋଜଗାର କରୁଛି କେମିତି ପଢେଇ ପାଠ ପଢେଇ ପାରିବା। ହଁ ହେଇପାରିଲାନି। ହଁ ବା ସେଇ ସେଥିପାଇଁ ମାନେ ସେଇ ଜିନିଷ ଟା ଆ ହେଲାନି ତାପରେ ତ ଏତେ ପାଞ୍ଚଟା ଝିଅ ଆଉ ସମସ୍ତେ ଗାଁ ଲୋକ ଖାଲି କହିବେ ତୁ ପାଞ୍ଚଟା ଝିଅ ଏମିତି ସେମିତି ଗାଁ ଲୋକ ଙ୍କ କଥା ଜାଣିନ ସମସ୍ତଙ୍କର
ହଁ।
ଆ ସେଥିପାଇଁ ବାହାଘର ବି ସମସ୍ତଙ୍କର ଶୀଘ୍ର ଶୀଘ୍ର ହେଇଗଲା ଆଉ ବାହାଘର ଶୀଘ୍ର ହେଲା ତାପରେ ଯାହା ମୋ ସ୍ଵାମୀ ସେ ଜିନିଷଟାକୁ ବୁଝିଲେ ଯେ ହଁ ଇଏ ମାନେ ହୁଁ। ପାଠ ଭଲ ପଢୁଛି ଆଉ ହଁ ମତେ ମତେ ଟିକେ ଦେଲେ ସୁବିଧା ଦେଲେ ହଁ ତୁ ପଢ ଆଉ ତୁ ଯାହା ଇଚ୍ଛା ଶିକ୍ଷକ ଇଏରେ ଯିବା ପାଇଁ ମୁଁ ପଢୁଥିଲି ବି ପଢିକି ବାହାଘର ପରେ ବି ପଢିଛିି ତାପରେ ପରୀକ୍ଷା ତ ବି ଯାଇଥିଲି ଆମର ଏମିତି
ହଁ।
ସେଇଠି କିଛି ସେଟ ଆମର ସବୁ ହୁଏନି କି ମାନେ ଆମର ମାର୍କ ବି କଟେଇ ଦିଅନ୍ତି ନିଜେ ଭୁଲ ଭାଲ ହେଲେ।
ହଁ ହୁଁ।
ହଁ ସେଥିପାଇଁ କିଛିଟା ମାର୍କ ମାନେ ଛଅ ସାତ ନମ୍ବର ପାଇଁ ମୁଁ ବୋଧେ କଟିଯାଇଥିଲି ତାପ ପରେ ସଂସାର ଭିତରେ ପଶିଗଲି।
ହଁ ସେଇ ସଂସାର ଭିତରେ ପଶିଗଲେ ତ ଆଉ ସମୟ ହିଁ ହବନି।
ଆଉ ହ ଆଉ ସମୟ ହେଲାନି ହେଲାନି। ତ ସେଇ ଜିନିଷ ଟା ସବୁବେଳେ ମାନେ ରହିଲା ମନ ଭିତରେ ଯେ ମୁଁ ନିଜେ କିଛି କରିପାରିଲିନି। ତାପରେ ଯାହା ଚାକିରି ବି ଗୋଟେ କରିଥିଲି। ଚାକିରି ଟେ କରିଥିଲି ମନ ଟା ଶାନ୍ତି ଲାଗୁଥିଲା ହଁ ଶାନ୍ତିରେ ଲାଗୁଥିଲା। କିନ୍ତୁ ଯେହେତୁ ପୁଅର ଏମିତି ଅସୁବିଧା ହେଲା ତାପରେ ଶାଶୁ ଶ୍ୱଶୁର। ମାନେ ଶାଶୁଙ୍କୁ ଡାକିବି ଆସିକି ଟିକେ ପାଖରେ ରୁହ। ସିଏ କଣ ଆଠ ଦିନ ରହେ ମୋ ଶଶୁରଙ୍କୁ ଯମା ପସନ୍ଦ ନୁହେଁ ବାହାରେ ରହିବା ପାଇଁ ସିଏ ବାହାର ରିବା ପସନ୍ଦ। ଯେ ମୋ ଶାଶୁ ତାଙ୍କ ପାଇଁ ସିଏ ବନ୍ଧା ସି ସେଥିପାଇଁ ଯାଇକି ଗାଁରେ ରୁହନ୍ତି। ଆଉ ଏଠି ଛୁଆକୁ ଏକୁଟିଆ କାହା ପାଖରେ ଛାଡିବି ନାଇଁ ଛାଡ। ଆ ପୁଅ ଟିକେ ବଡ ହଉ ଯଦି ଥିବ ଭାଗ୍ୟରେ। ତାହେଲେ କରିବା ନହେଲେ ନାହିଁ ଆ ହଁ।
ହଁ।
ଆଉ ମାନେ ମୋ କାମ ତ ଏତେ ଆଉ ଭଲ ନୁହେଁ ଯେ ମୋ ମୋ ପାଇଁ ମୋ ସ୍ବାମୀ ଚାକିରି ଛାଡିକି ବସିବେ ଯଦି ହଁ ମୋ କାମ ଟା ସେଇ ମାନେ ଇଏ ସ୍ତରରେ ହେଇଥାନ୍ତା ମୁଁ ସ୍ୱାମୀ କହିଥାନ୍ତି ସ୍ୱାମୀ ଚାକିର ଛାଡି ଦିଅ ମୁଁ ମୋର ଏକୁଟିଆ ରୋଜଗାର କରିକି ରହିବି କି କଣ କରିବି।
ହଁ ତ ଯେମିତି ହେଲେ ଛୁଆ ପାଇଁ ଯଦି ଜଣଙ୍କୁ ଛାଡିବା। ପାଇଁ ପଡିବ ତ ତମେ ବି ଘର କାମ ସହିତ ବି ଛୁଆ ଯଗିପାରିବ ତ ସିଏ ଯଦି ବାହାରେ ଅଛନ୍ତି ଥାନ୍ତୁ।
ହଁ ନାଇଁ ମୁଁ ବି ଏପଟେ ବି ଚାକିରରି କଲା ବେଳେ ବି ଘର କାମ କରେ ପୁଅ କାମ କରେ ମୋ ନିଜ କାମ କରେ। ମାନେ ଗୋଟେ ସ୍ତ୍ରୀ ଲୋକ ସବୁ ଆଡୁ।
ସବୁ କରିପାରିବ ହଁ ମୁଁ ସେଇ କଥା ତମକୁ କହିଥାନ୍ତି ହଁ।
ହଁ କିନ୍ତୁ ଗୋଟେ ପୁଅ ଲୋକ ଦେଖିବ ଯଦି ଘରେ ରହିଥିବ ଯଦି ଘର କାମ ଗୋଟେ କରିଥିବ ଗୋଟେ କାମ ଭୁଲି ଯାଇଥିବ ନହେଲେ ଯଦି ବି କରିଥିବ ହଁ ସବୁ ଅସନା ମସନା ଇଆଡେ ସିଆଡେ ଫୋପାଡ଼ିକି ପକେଇଥିବି। ଏଣେ ତେଣେ କରି ସବୁ ଫୋପାଡ଼ିଥିବେ କିନ୍ତୁ ଗୋଟେ ସ୍ତ୍ରୀ ଲୋକ ଯଦି କରିବ ସେଇ କଥା ମନକୁ ଯିବନି ପୁଣି ଆସିବ ତମେ ପୁଣି ସେଇ କାମରେ ତମେ ଡବଲ ଥର ହଁ ଆଉ କଣ କରିବା ନାଇ ଆମ କଲୋନୀରେ ବି ବହୁତ ଅଛନ୍ତି ସେମତି। ଯାହାଙ୍କ ସ୍ତ୍ରୀ ମାନେ କାମ କରୁଛନ୍ତି କିନ୍ତୁ ଶ୍ରମୀ ମାନେ ବି ଅଛନ୍ତି। କିନ୍ତୁ ସେମାନେ କଣ ମାନେ ଯେମତି ଦାୟିତ୍ୱ ଗୋଟେ ଟାଇମ ଥାଏ ମୋର ଏଇ ସମୟ ଭିତରେ ମୁଁ କାମ ସରିଯିବ ସିଏ ଆସିଲା ମାନେ ସରିଲା। ଟିକ ସେମିତି ସ୍ତ୍ରୀ କୁ ଆପି ଅଛ ନା ସ୍ତ୍ରୀ ଆସିଲା ମାନେ ସେ ତାଙ୍କ କାମ ସାର ଗଲାରେ ସିଏ ବି ତ ଖଟି ଖଟି ଆସସିଛି ନା। ତାକୁ ବି ତ ଟିକେ ବିଶ୍ରାମ ଦରକାର କି ନାଇଁ। ଏଇ ସେମାନେ କଣ ବୁଝିଛନ୍ତି କହିଲ ସ୍ତ୍ରୀ ଲୋକମାନେ ସେମାନେ ହିଁ ଘର କାମ କରେ। ସେ ବାହାର କାମ ଯେତେ କରନ୍ତୁ ଯେତେ ଯାହା ସମ୍ଭାଳନ୍ତୁ। ଯୋଉ ଘର କାମ ସେ ଲାଷ୍ଟୁ ଆସି ଘର କାମ ହିଁ କରିବେ ହଁ ପୁଣି ଆସିି ଘର କାମ ହିଁ କରିବ। ସେଇ ଚିନ୍ତାଧାରା ଟା ହେଲେ ବଦଳିବା ଦରକାର ମାନେ ପୁଅ ପିଲାଙ୍କର।
ହଁ।
ବଳିଲଲେ ତମେ ତମେ ବି ଯ କାମ କରୁଛ ସ୍ତ୍ରୀ ଲୋକ ବି ସେ କାମ କରୁଛନ୍ତି ନା। ଆଉ ତମେ ଯଦି ସବୁ ଜାଗା ତାଙ୍କ ଉପରେ ଛାଡିଦବ ସେ କଣ କରିବେ।
ସେଇଆ ତ ଜଣେ ବି ସବୁ କିଛି ସମ୍ଭାଳି ପାରିବନି ତାପରେ ସିଏ ବି ଯାହା କରୁଛନ୍ତି ସେଇ ତମରି ପରିବାର ପାଇଁ। ଆଉ ତମେ ଯଦି ତମ ପରିବାରକୁ ବି ମାନେ କଣ ସାହାଯ୍ୟ ନକରିବ ଆଉ କେମିତି ହବ।
ସେଇ ଜିନିଷଟା ଦି ଜଣ ଟାଙ୍କ ମିଶେଇ କଲେ କାମଟା ବାଧିବନି ଆଉ ଯଦିକୁଟିଆ। କରିବ ସବୁଆଡୁ ହଇରାଣ ନା ଆଉ।
ହଁ ଜଣେ ଜଣେ କହନ୍ତି ସ୍ତ୍ରୀ ଚିଡି ଚିଡି ହଉଛି ତ କାଇଁ ଚିଡି ଚିଡି ହଉଛି ତମେ କାରଣ ଟା ବନ୍ଦ କରିଦେଲେ ତ ସିଏ ବି ଚିଡି ଚିଡି ହେବେନି ତ ସମସ୍ତେ ଭଲ ଦରକାର ହୁଏ। ଭଲ ଜିନିଷ ଟା କେମିତି ହବ ସେମାନେ ଜାଣିପାରନ୍ତିନି।
ସେଇଟା ବୁଝିପାରନ୍ତି ତାଙ୍କୁ ବୁଝିବାକୁ ବି ପଡିବ କିଛି ଲୋକ ଅଛନ୍ତି ବୁଝେଇଲା ପରେ ବି ସେମାନେ ବୁଝିବେନି।
ବୁଝିବେନି ହଁ, ତ ସେଇଠି ହିଁ କଳିଟା ଷ୍ଟା ମାନେ ଆରମ୍ଭ ହୁଏ।
ଆରମ୍ଭ ହେଇଯିବ ସେଇଠି, ଆଉ ସେମାନେ କଣ କରିବ ସେମାନେ, ମାନେ କିଛି ଲୋକ ଅଛନ୍ତି କିନ୍ତୁ ତମେ କହିନଥିବ ସେମାନେ ବୁଝିଯିବେ ସେ କଥା ଟା, ଯେ ନାଇଁ ଏଇ ଜିନିଷ ଟା ପାଇଁ ସେମିତି ଚିଡି ଚିଡି ହଉଛି କି କଣ। ସେ ବହୁତ କମ୍ ଲୋକ ଅଛନ୍ତି ସେମିତି କୁହ। ଆଉ ଯୋଉ ଜଣେ ଜଣେ ଅଛନ୍ତି, ତମେ କହିବ ମୁଁ ଆଙ୍କ ପାଇଁ ମରି ଓ ମରିଗଲେ ବି ସୁଧା, ଇଏ ମୋ ଜିନିଷ ମାନେ ମୂଲ୍ୟଟା ବୁଝିବେନି।
ବୁଝିବନି ହଁ।
ହଁ।
ତ ସେଇ ଗୋଟେ ଜିନିଷ, ସିଏ ଯଦି ମାନେ ଜୀବନରେ କେବେ ଖରାପ ପଡିଗଲା, ତମେ ଭାବ ମରିବା ଯାକେ ତମେ ଅଶାନ୍ତିରେ ରହିବ।
ସେ ଆ ସେୟଆ ନୁହେଁ କି, ଆଉ ବାହାଘର ଥରେ ହେଲା ମାନେ ସଇଲା। ନା ଆଉ କଣ ଅଛି କହୁନା?
ହଁ।
ସେଇ ଲୋକଟା ଯଦି ଭଲ ହେଲା ଜୀବନଟା ଛୋଟ ଲାଗିବ। ଆଉ ଯଦି ସେଇ ଲୋକ ଖରାପ ପଡିଗଲା, ତମକୁ ଲାଗିବ ନାଇଁ ମୁଁ ଗୋଟେ ବ ନ୍ଦୀ ଭଳିଆ ହେଇକି ଅଛି। କିନ୍ତୁ ମୋ ସ୍ୱାମୀ ମାନେ ମତେ ସବୁ ସ୍ଵାଧୀନତା ଦେଇଛନ୍ତି, କିନ୍ତୁ ଏଇଆ ଗୋଟେ ପାଖରେ କେହି ନାହାନ୍ତି ନା। ଆଉ ତମେ ଯାହା ପାଖରେ ଛୁଆଟାକୁ ଛାଡିକି ମତେ ଆଜି କାଲି ବି ଯୋଉ ଟାଇମ୍ ହେଲାଣି, ମାନେ କାହା ଉପରେ ତମେ ଭରସା ବି କରିପାରିବନି। ପୁଅ କଣ, ପୁଅ ଛୁଆ କଣ ଝିଅ ଛୁଆ କଣ କାହା ଉପରେ ବି ଛାଡିକି ଯାଇ ପାରିବନି ତମେ, ଆଉ ତେଣୁକରି ମାନେ ନିଜ ଶାଶୁ ଶ୍ୱଶୁର ଆସିକି ରହିଲେ ହେଲେ ଗୋଟେ କଥା, ସେମାନେ ରହୁନାହାନ୍ତି। ଆଉ ମୁଁ କାହା ଉପରେ ଛାଡିକି ଯିବି? ତେଣୁକରି ମୋର ଚାକିରି ନକରିଆ ଭଲ, ଯାହା ଯେମିତି ଚାଲିଛି ଚାଲିଥାଉ।
ହଁ।
ଏଇଆ ଆଉ, ତମର ସବୁ ଚାଲିଛି ଠିକ୍ ଠାକ୍ ନାଇଁ କି?
ହଁ ସେମିତି ତ ଜୀବନରେ ସବୁ କିଛି ଠିକ୍ ଠାକ୍ ଚାଲିନି, ତଥାପି କଣ ଆଉ କହିବି, ଦୁଖେ ସୁଖେ ବଞ୍ଚିବା କଥା।
ହୁଁ।
ଯେତିକି ନିଜେ ସମ୍ଭାଳି ପାରିବି ତ ସମ୍ଭାଳିବି। ବାକି ଯାହା ଖରାପ ହବ ଭାବେ ନିଜ କର୍ମର ଫଳ। ଆଉ କଣ କରିବ, ଆଉ ସତ କଥା କିଛି ତ ବିନା କର୍ମରେ ତ ଆଉ ନିଜେ ତ ଭୋଗିବନି। ଏଇ ଜନ୍ମରେ ନ କରିଥିଲେ ପୂର୍ବ ଜନ୍ମରେ କରିଥିବି। ତ ବହୁତ ଚେଷ୍ଟା କରେ କି, ଏ ଜନ୍ମରେ ଟିକେ ଭଲ କାମ କରିବି। ଯେମତି ଆର ଜନ୍ମରେ ଏତେ ସବୁ କିଛି ସହିଆକୁ ନ ପଡିବ।
ଆର ଜନ୍ମରେ କୋଉ ମଣିଷ ଜନ୍ମ ହିଁ ନ ପାଆନ୍ତୁ, କାରଣ ମଣିଷ ଜନ୍ମ ହିଁ କଷ୍ଟ।
ହଁ କିନ୍ତୁ ମୁଁ ଭାବେ ଯଦି ଯଦି ଅଲଗା କିଛି ଫୁଲ ଗଛ ହେବି ତ ସିଏ ଚଳିବ, କିନ୍ତୁ ଯଦି ମୁଁ ପ ପକ୍ଷୀ ପଶୁ ହେବି ତ ତାହା ଅପେକ୍ଷା ମୋତେ ମଣିଷ ଜନ୍ମ ଦେ, କାରଣ ଗୋଟେ କାଉଟେ ଦେହ ଖରାପ ହେଇଥିବ, ଯଦି ଆଉ ଗୋଟେ ପାଖରେ କାଉ ଥିବ ସି ସିଏ ତାର କଣ ସାହାଯ୍ୟ କରିବ। ସେ ପାଖ ଖାଲି ମରିଆ ହିଁ କେବଳ ଦେଖିପାରିବ, ସେଇଟା ତ ମୁଁ ଭାବେ ମଣିଷ ହେଇଥିଲେ ତ, ମୁଁ ତା ପାଇଁ କିଛିଟା ବାଟ ଚାଲି ଯାଇକି ପାଣି ଟାଣିକି ଦେବି।
ହଁ ପରା।